ହାଲୋ।
ହାଲୋ।
ନମସ୍କାର ଆଜ୍ଞା।
ହାଲୋ।
କଣ କରୁଚନ୍ତି?
ହୁଁ ଖାଇବାକୁ ଦଉଥିଲି ଓ ହୋ।
ଆଚ୍ଛା ଆଜି କଣ ରୋଷେଇ କରିଚନ୍ତି?
ଆଜି ରୁଟି ତଡକା ଆଉ ଅଣ୍ଡା।
ଆଛା ଆଉ।
ଆପଣ କଣ କରୁଥିଲେ?
ମୁଁ ଆଜି ରୁଟି କରିଚି ବନ୍ଧାକୋବି ଭାଜିଚି ଆଉ ଅଣ୍ଡା ତରକାରୀ।
ହଁ ହଁ।
ହୁଁ ବନ୍ଧାକୋବି ସାଧା ଆମେ ଖାଇ ହଉ ଆଇଁଷ ସେମାନେ ଖାଇବେ ଆଉ।
ଆପଣ କଣ କରନ୍ତି?
ହୁଁ ମୁଁ ମୁଁ ଘରେ ଅଛି। କଣ କରିବି? ଏ ମୋ ମ୍ୟାରେଜ୍ ସରିଯାଇଛି ନା।
ହୁଁ ହୁଁ।
ହୁଁ ଆଉ ଆପଣ?
ହୁଁ ମୁଁ ବି ଜାଡେସ୍ୱର ଯାଇଛି। ଓଅ ମୋର ବି ମ୍ୟାରେଜ୍ ସରି ଯାଇଚି।
ଆଚ୍ଛା ଘରେ ସବୁ କିଏ କିଏ ଅଛନ୍ତି?
ଘରେ ସମସ୍ତେ ଅଛନ୍ତି। ଶାଶୁ ଥିଲେ ନଷ୍ଟ ହେଇଗଲେଣି ଆଉ ସମସ୍ତେ ଅଛନ୍ତି ଆଉ।
ହଁ।
ଦେଶର ଯା ତାଙ୍କ ଦୈବ। ସେ ଏକାଠା ଅଛନ୍ତି ଚାରି ପାଞ୍ଚ ଜଣ।
ଆଛା ଭଲ ମାନେ ହଁ ଉମ୍ ସୁଖୀ ପରିବାର ଆଉ ଜଏଣ୍ଟ ଫ୍ୟାମିଲି ଆଉ ଭଲ। ହୁଁ। ଆମର ମୋ ଶାଶୁ, ଶଶୁର, ମୋ ହଜବେଣ୍ଡ ମୁଁ। ଚାର ଜଣ।
ହୁଁ ହୁଁ।
ହୁଁ।
ଆଉ ପୁଅ ଝିଅ କିଛି ହେଇ ନାହାନ୍ତି?
ଆଜ୍ଞା।
ଆରେ ପୁଅ ଝିଅ ଆଉ ନାହାନ୍ତି।
ନା ନା ମୋର ଏବେ ଏବେ ସାତ ମାସ ହେଇଚି।
ଓହୋ ଏବେ ଜଷ୍ଟ୍ ବାହା ହେଇଛି।
ଆଜ୍ଞା।
ଆଉ କୁଆଡେ ବୁଲିବାକୁ ଯାଇଥିଲେ?
ହଁ ଏଇତ ବୁଲାବୁଲି। ଉଁ ଚାଲିଛି ଆଉ ଆଜି ଏଇ ଏବେ ମଝିରେ ଥିଲା ଗୋଟେ ଯାଆଙ୍କର ମୋର ମୋର ତ ମାନେ ଏମତି ପାଖେରେ ଜଣେ ଯାଆ ଲାଗିବେ ତାଙ୍କର ଥିଲା ଆନିଭର୍ସରୀ ଯାଇଥିଲୁ। ବୁଲାବୁଲି ପରେ ଖାଇ ପିଇକିରି ଆସିଲୁ। ତାପରେ ମୁଁ ସେଇଠୁ ମୋ ନଣନ୍ଦ ଘର ରଜରେ ନଣନ୍ଦ ଘରକୁ ଯାଇଥିଲି। ଆଉ ମାର୍କେଟ ଗଲି ଶାଢୀ ବି କିଣିଲି କେତେଟା ଦୋକାନ ବୁଲିଲା ପରେ ଭଲ ଲାଗିଲାନି ଶାଢୀ କିଛି। ପସନ୍ଦ ହେଲାନି। ଗୋଟେ ଦୋକାନରୁୁ ମୁଁ ଶାଢୀ ଆଣିଲି। ଶାଢ଼ୀ ଆଣିବ ମାନେ ମୋ ନଣନ୍ଦକୁ ଦିଆ ହେଲା ନା ସାବିତ୍ରୀ ପାଇଁ ରଜ ପାଇଁ ସବୁ ଶାଢୀ ଦିଆ ହେଲା। ତାଙ୍କ ପାଇଁ ଶାଢୀ ଆଣିଲି। ହଁ ତାପରେ ପୁଣି ତାଙ୍କର ଆନିଭର୍ସରୀ ଅଛି ତାଙ୍କ ପାଇଁ ଉଁ ଯୋଉ ଦେରଶୁର ଯାଆ ଥିଲେ ତାଙ୍କ ପାଇଁ ଶାଢୀ ଆନଦିଏ। ପୁଣି ମୋର ନଣନ୍ଦ ନଣନ୍ଦେଇଙ୍କର ଆନିଭର୍ସରୀ ଆସୁଚି ତାଙ୍କ ପାଇଁ ଆଣଲି। ଶାଢ଼ୀ। ସବୁ ଏମତି ଶାଢୀ କିଣଲି। ଆଉ ତାପରେ ଶାଶୁଙ୍କ ପାଇଁ ଆଣିଲି ଗୋଟେ। ଦିଟା ଶାଢ଼ୀ ଆଉ ମୋ ପାଇଁ ଏମିତି ସବୁ ମିଶେଇ ଆଣିଲି ଆଉ। ଶାଢୀ ଆଉ ବହୁତ୍ ସୁନ୍ଦର ହେଇଚି ଶାଢୀ ଗୁଡା ବି। ହଁ ରଜରେ ମଣ୍ଡା ପିଠା ହେଇଥିଲା। ଯୋଉ ଛେନା ଆଉ ନଡିଆ ପୁର ଦେଇକରି ମୋ ଚାଚୁ ନା ଭଲ ମଣ୍ଡା ପିଠା ବନାନ୍ତି।
ସେଇଟା କଣ ଯନ୍ତି କିି କରନ୍ତି ନା ମଣ୍ଡା ପିଠା ଟା ଚାଉଳ ସୁନା କରଚି ସୁନା କରିକ ନା ଓହୋ ସୁଝିବ ଯଉ ଚାଉଡରେ ବି କରା ହୁଏ ନା ବାଟିକି
ନାଇଁ ପାଣି ୟେ
ନାଇଁ ଚାଉଳରେ ହଁ ସେଟା ତ
ହୁଁ। ଚାଉଳ ଚାଉଳରେ ବି ହୁଏ ସେଟା ଚାଉଳରେ ହୁଏ ଇଏ ବି ହୁଏ।
ହଁ ଚାଉଳ ବି ସେ ମଣ୍ଡା ପିଠା କରାଯାଏ ପାଣି ଦିଏ ସେଟାରେ ସବୁ ଛାଣ କି। ଆଉ ଗୋଟେ ତେଲରେ ବି ଛା କା ଖାଆନ୍ତି।
ସିଜାମଣ୍ଡା ଆଉ
ସିଝା ମଣ୍ଡା ଆଉ ଛାଣୁ ନାହାନ୍ତି। ସେଇଟା ସେଇଟା ଭଲ ଲାଗେ। ଛେନା ଆଉ ଛେନା ରାସିି ଏମିତି ସବୁ ଦେଇକି କରନ୍ତି।
ହଁ।
ମୁଗ ବି ଜଣେ ଜଣେ ଦିଅନ୍ତି ମୁଗ ବଡା କରନ୍ତି।
କଣ କହିଲେ?
କହିଲି ମୁଗ ବି ଦେଇକି କରନ୍ତି ମଣ୍ଡା ପିଠା ଉପରେ ଜଣେ ଜଣେ।
ଯୋଉ ସେଇଟା ଜନ୍ତା ଏଟା ଯେମିତି ମୁଗ ଇଏ ଦେଇକିରି କରନ୍ତି ଯେ, ହଁ ଜନ୍ତା ପିଠା ସେଟା। ମାନେ ବହୁତ ଜ ତାପରେ ପୋଡ ପିଠା ବି ନଣନ୍ଦରେ ପୋଡ ପିଠା ବି କରିଥିଲେ। ମୁଁ ତ ରଜ ଉ ମାନେ ପାଳିବା ପାଇଁ ପଳେଇଥିଲି ନଣନ୍ଦ ଘରକୁ। ସେଇଠି ରଜ ମନେଇକିରି ଆସିଥିଲି ତା ସ ନଣନ୍ଦ ଘରେ ରହି ସେଥିରେ ବୁଲାବୁଲି କଲୁ ରଜ ଉତ୍ସବ ହଉଥିଲା ସେଠିକି ଗଲୁ। ଶଙ୍ଖା ଶଙ୍ଖ ଫୁଙ୍କା କମ୍ପିଟିସନ ହଉଥିଲା ସେଠି ବି ଟିକେ ଲି। ତାପରେ ସେଠି ବି ଦଉଥିଲେ ଦହିବରା। ଆଉ ଇଏ ବି ଦଉଥିଲେ କଣ ପିଠା ତରକାରୀ ଏମିତି ସବୁ ବହୁତ। ପ୍ରକାର ଜିନିଷ ଦଉଥିଲେ ଖାଇବା ପାଇଁ ଆ
ହେଲ ହେଇଯାଉଚି ଏଥର ସାର୍ ମନାକଲେ। କହିଲେ ଏବେ ସବୁ ହେଇଗଲାଣି ମାନେ କରୁଚନ୍ତି ରଜ ମହୋତ୍ସବ ଏଇରା ସବୁ।
ହଁ ହଁ ହଁ।
ଗାଁ ଗାଁ ରେ ସବୁ ଅଧିକାଂଶ ଗାଁ ରେ ହଉଚି।
ହଁ।
ଆଉ ଗୋଟେ ଗୋଟେ ଗାଁରେ ଯାତ୍ରା ବି ହୁଏ ରଜକୁ। ହାଲୋ। ହାଲୋ। ହାଲୋ।
ହାଲୋ ଶୁଭୁଚି।
ହଁ ଶୁଭୁଚି।
ହଁ। ତାପରେ ଏମିତି ସବୁ ବୁଲାବୁଲି କରିକିରି ତାପରେ ପିଠାପଣା ଖାଇକି ଆସିଲୁ ଆଉ।
ତମର ସେଠି କଣ ଅଛି ବୁଲାବୁଲି କରିବା ପାଇଁ ମନ୍ଦିର କଣ?
ହଁ ଏଠି ଆମର ମାନେ ଅଛି ରାଧା କ୍ରିଷ୍ଣ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି। ଶିବ ମନ୍ଦିର ଅଛି। ତାପରେ ସବୁ ଯୋଉ ଧାମ ସବୁ ବୁଲନ୍ତିନି ଧାମ ଅଛି ତାପରେ ହନୁମାନ ମନ୍ଦିର ଅଛି। ବହୁତ ସାରା ମନ୍ଦିର ଅଛି ବୁଲାବୁଲି ପାଇଁ ପାର୍କ ବି ଅଛି। ସେଠି ମାନେ ପାର୍କ ପରେ ଆଉ ତାପରେ ମାନେ ଏ ସବୁ ଜାଗା ଅଛି ବୁଲାବୁଲି ବି କରା ହୁଏ ସବୁ।
ପୁରୀ ପୁରୀ କୋଣାର୍କ ଆଡେ ଯାଇଛ ବୁଲିବାକୁ?
ଆଜ୍ଞା
କହିଲି ପୁରୀ କୋଣାର୍କ ଯାଇଛ କି ବୁଲିବାକୁ?
ହଁ ହଁ ବୁଲାବୁଲି ସବୁଆଡେ କରିୁଛି ମୁଁ ବୁଲାବୁଲି ସବୁବେଳେ କରେ ଏମିତି ବୁଲାବୁଲି କରିକିରି ଆଜ୍ଞା ବହୁତ ଏନଜୟ କରୁବି
ଆଉ କୁହନ୍ତୁ ଆପଣ କୁଆଡେ ବୁଲାବୁଲି ଆପଣଙ୍କ ଆଡେ କଣ ସବୁ ଅଛି ଜାଗା ବୁଲିବା ପାଇଁ
ହଁ ଆମର ଏଠି କପିଳାସ ଅ କପିଳାସ ମନ୍ଦିର ଅ ଶିବ ମନ୍ଦିର ସାଇ ମନ୍ଦିର ତା ଘର ପାଖରେ ତାରିଣୀ ମାଙ୍କ ମନ୍ଦିର ଅଛି ଶନି ମନ୍ଦିର ଅଛି ଭଲେ ତାରିଣୀ ମନ୍ଦିରରେ ଯାତ୍ରା ହୁଏ ସେ ବୈଶାଖ ମାସରେ ଯାତ୍ରା ହୁଏ ପଣା ସଂକ୍ରାନ୍ତିରେ ମେଳା ଫେଳା ପଡେ ସବୁ ଘର ଲୋପା ପୋଛା ହୁଏ ପୂଜା ହୁଏ
ହଁ ଭଲ ଆଉ ବୁଲାବୁଲି କର ସବୁ ଭଲ ତ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ତ ଦେଢସୁର ଯା ତାଙ୍କର ଦୁଇ ପୁଅ ଆଉ ଆମର ବି ଦୁଇଟା ପୁଅ ଆଉ ମୋ ଯା ସାନ ଯାଆ ତିନି ଭାଇ ତିନି ଯାଆ ତାଙ୍କ ସବୁ ଦି ଦିଟା ଛୁଆର
ହଁ ଆପଣଙ୍କର କେତେ ବର୍ଷ ହେଲାଣି ମ୍ୟାରେଜ
ମୋର ମୋର ସତର ଅଠର ବର୍ଷ ଚାଲିଛି
ହୁଁ ଏ ପିଲାମାନେେ ବି ବଡ ବଡ ହେଇଯିବନି ନା
ହଁ କାରଣ ମୁଁ ଟେନ୍ଥ ପରେ ପରେ ଦୁଇ ମାସ କଲେଜ ଯାଇଛି ଜଲଦି ମ୍ୟାରେଜ୍ ହେଇ ଯାଇଥିଲା ନା ପିଲା ବି ଡିପ୍ଲୋମା କରୁଛି ଗୋଟେ ବଡ ପୁଅ ଥାର୍ଡ ଇୟର ତା ଏଇଟା ସାନ ଅଷ୍ଟମ ପଢୁଛି
ହୁଁ ଆଉ କୁହନ୍ତୁ
ତମ ବାପଘରେ ସବୁ କିଏ କିଏ ଅଛନ୍ତି ନା
ବାପ ଘରେ ମୁଁ ବାପା ମା ଭାଇ ବଡବାପା ବଡ ମା ଦି ଭଉଣୀ ଆମ ବାପା ମାନେ ଚାରି ଭାଇ ଚାରି ଭାଇରେ ସବୁଠୁ ବଡ ଯିଏ ତାଙ୍କର ଦିଟା ଝିଅ ତା ତଳେ ଯିଏ ତାଙ୍କର ଗୋଟେ ପୁଅ ଗୋଟେ ଝିଅ ତା ତଳେ ଆମେ ଭଉଣୀ ଭାଇ ଭଉଣୀ ଦି ଜଣ ତା ତଳେ ଗୋଟେ ପୁଅ ଗୋଟେ ଝିଅ
ହୁଁ ହୁଁ
ଆ ତାପରେ ମୋର ଜେଜେମା ଅଛନ୍ତି ଆମର ଏତିକି ଫ୍ୟାମିଲି ଟୋଟାଲ ମୋ ବାପ ଘରେ ଆମର ଏତିକି ଫ୍ୟାମିଲି ସମସ୍ତେ ମାନେ ସମସ୍ତେ ବାହାରେ ରୁହନ୍ତି କେବଳ ମୋ ବଡ ବାପା ବଡ ମା ଗାଁ ରେ ରୁହନ୍ତି
ହୁଁ ହୁଁ
ମୋ ଦି ଭଉଣୀଙ୍କର ବି ମ୍ୟାରେଜ ସରିଯାଇଛି ମୋର ବି ମ୍ୟାରେଜ ସରିାଇଛି ମୁଁ ହଉଛି ଘର ସାନ ଝୁଓ
ହୁଁ
ମୁଁ ଆମ ଘରେ ବଡ ଅଛି
ହଁ ଭଲ ଆଉ ହଁ ଆମର ସମସ୍ତଙ୍କର ମ୍ୟାରେଜ ସରିଗଲାଣି ଆ ମୋର ଯିଏ ମାନେ ବଡ ବାପାଙ୍କର ସାନ ଝିଅ ତା ତାର ଗୋଟେ ଝିଅ ହେଇଛି କେବଳ। ତାକୁ ଏଇ ଦି ତିନି ବର୍ଷ ହଉଛି ବୋଧେ ଆଉ ବାକି ଆମ ଦି ଭଉଣୀଙ୍କର ଏ ତା ହୋଇଛି ମୋର। ନଭେମ୍ବର ତେଇଶିରେ ହେଲା ତାର ଜାନୁଆରୀ ପଚିଶି ରେ ହେଲା।
ଓ ହୁଁ।
ହୁଁ। ମୁଁ ନଭେମ୍ବର ତେଇଶି ଦୁଇ ହଜାର ପଚିଶ ରେ ତାରି
ଙ୍ଗ ଦାଦା ଆସିଛନ୍ତି। ଥ
ହୁଁ।
ହୁଁ ତାଙ୍କର ସବୁ ଯାହାଙ୍କର ପୁଅ ଦିଟା ଝିଅ ଦିଟା ଆଉ ମୋର ପୁଅଟେ ଝିଅଟେ ଆଉ ମୋର କିଛି ହେଇନି। ଏଇ ଯୋଉ ଦାଦାଙ୍କ ଦି ଦି ଦାଦାଙ୍କର ଦିଟା ଝିଅ ବାହା ହେଇସାଇଲେଣି।
ହଁ ଠିକ ଅଛି ଯାଉଛି ଖାଇବା ପିଇବା ଦେବି ରଖୁଛି।
ହଉ।
ହଁ।